ହାଲୋ
ହୁଁ ଉ
କଣ କରୁଛୁବେ?
ଏଇଥିଲି ଟକେ ଚଣ୍ଡିଖୋଲ କିଣିବା ପାଇଁ ଆଉ।
ଏ ମାଛ ଧରଥିଲା ଆଇଥନ ଭରିିବାକୁ ମାଛ।
କୋଉଠି ହେରା ହଉଛି?
ଏଇ ପାଠ ବଝୁଛି ତମ ଯୋଉ ଗାଡିଆ ନାହିଁ?
ହୁଁ
ସେଇଠି ସେଇଠି ପାଖରେ ଗୋଟେ ଗାଡିଆ
ତ କିଏ କିଏ ଧରୁଛନ୍ତି? କିଏ କିଏ ଧରୁଛନ୍ତି?
ଏ ପଲାଝର।
ଓ ହୋ ଫଗନା ଜାଗକ ଯଉ ବଛର ଗାଡ଼ିଆଟା ସେଟା ଅଛି ସେଟା କାହାର?
ପଛରେ ମାନେ?
ଦଳ ଅଛି ଗୁଡ଼େ।
ଏଇ ଯୋଉ ପଛେଟ ଗାଡିଆ, ଆମର ଏଇ ପଛରେ ଟେ
ହୁଁ ହୁଁ
ସେଇଟା ତିନି ଜଣଙ୍କର, ତିନିଟା ଘର ମିଶିକି।
ସେଟା ଧରା ହବନି ମାଛ?
ନିଲାମ ଦେଲେ ଧରା ହବନା
ଓହୋ, ସେଇଟା ଧରଲେ ହୁଅନ୍ତା, ମାଛ ବହୁତ ଅଛନ୍ତି।
ସେଟା ହେଉଛି ଯେଉଁ ଆମ ଘର
କହ
ଆମର ଟୋଟାଲି
ହଁ ଅଁ
ପପୁନନା ଘର ଟୋଟାଲି।
ହଁ ଅଁ
ଆଉ ତାହାଲେ ମିଶିକି ହୋଉଛି।
ରେ ଭାଇ ଏତେ ଅଛନ୍ତି ନା?
ହୁଁ ଉଁ
ଆଉ ଦଉନି।
ନିଲାମ କିଏ ନେବ, ତା ଦଳ କାଢ଼ିଲେ ପଇସା ପାଇବ ନିଲାମ କିଏ ନବ?
ଦଳ ହଁ ଦଳ ଗଲେ ଏତେ ବଡ ଇଏଟା ଆଉ।
ଦଳତା ମାଛ ବାହାରିବ କୁଇଂଟାଲ ଖଣ୍ଡେ।
ମାଛ ହଁ କୁଇଣ୍ଟାଲ ଉପରେ ବାହାରିବା ମାଛ ଗଦା ହେଇଛନ୍ତି ସେ ଦଳରେ। ହଁ ସେ ଗାଡ଼ିଆ ରେ ନେଲେ ହୁଅନ୍ତା ଯେ କଣ ହବ କହନି। ଦଳ ଖାଲି ଦଳ ଗୁଡା କାଢିଦେଲେ ତୁ ଜେ ଦଳ ଗୁଡ଼ା କାଢିଦବୁ ତାହେଲେ ତ ଭଲ କଥା।
ହଁ।
ଯଦି ଆମେ ଯିବୁ ଦିନେ ଦି ଦିନେ କାଢି ଦଉ ଦଳ ମଝିରେ ମଝିରେ ଯାଇ ଦଳ କାଢିବୁ ଖାଲି।
ଦିନେ ଦିନେ କାଢ଼ିବୁ ଯେ କେତେ କାଢ଼ିବୁ।
ଥିବୁ କି ନା।
ହୁଁ।
ଉୁଁ ଏଇ ଯୋଉ ଘର ନାମ ତେୟାଡ଼ିଆ।
ଆଁ।
ଆଉ କୋଉ ଗାଡିଆ ରେ ହେଇଥିବ ଏବେ?
ଆଉ ଗୋଟେ ଗାଡିଆ ଅଛି ସେପଟେ ଯୋଉ ପୂଜା ଗାଡିଆ।
ସେପଟେ କୋଉଠି ଅଛି?
ଆ ସେପଟେ ପୂଜା ଗାଡ଼ିଆ ନାଇଁ ସେପଟେ ନିଲାମ ନେଇଛନ୍ତି ଧରିବେ ଆଉ।
କିଏ ନେଇ ଥିବେ ଆଉ।
ସେ ଗ୍ରୁପ୍ ଲନେଇଚ଼ନି ମେନି ମେନ୍ହାର ଗ୍ରୁପୁ
ଅହ ଧଇଲ ଭଲ ହୁଅତି।
ତା ମାରି ମାସେ ରହିବି।
ଉୁଁ ହୁଁ।
ସେ ନେଇଚ଼ନ୍ତି ସେ ପଇ ପଇସା ଉଠେଇଦେବେ।
ହଁ ହଉ।
ସେ ଗାଡିଆରେ ସିଏ ଜାନ୍ ଚୁଆଁ ଯୋଉ ଗାଡି ଆଜି ଦଳ ଫଳ ସଫା କରିଛନ୍ତି କେତେ ଟଙ୍କା ଖର୍ଚ୍ଚ ହେଇ ଜାନିଚୁ?
କେତେ?
ତାଧିରେ ଦଶ ହଜାର ଟଙ୍କା ଖର୍ଚ୍ଚ ହେଇଚ଼ି।
ଗାଡ଼ିଆରେ?
ହଁ।
ଦଳ କଢା ହେଇଚ଼ି?
ଦଳ ଚାରି ଥର କଢା ହେଇଚ଼ି।
ଆଉ ଧରି ଦଉନାଆନ୍ତି କଢା ହଉଚ଼ି କଁ ପାଇଁ?
ଧର୍ ଦଉନାହାନ୍ତି ସେ ବା ରଖିଚ଼ନ୍ତି କଁ ପାଇଁ କଇଲୁ? ଏ ଯୋଉ ପାଞ୍ଚ ବର୍ଷ ନେଇଚ଼ନ୍ତି ଦି ବର୍ଷରେ ଥରେ ଧରିବେ।
ଆ ଦଳ କରଚ଼ନ୍ତି ବା ଦଶ୍
ଆଁ ଦଳ କାଢିବେନି ଗାଡିଟା ସଫା କାରିବେନି ଯୋଉ ସେ ଦଳ କଁ ପାଇଁ କାଢିଛନ୍ତି କହିଲୁ?
କଣ ପାଇଁ।
ହେଲା ତାନ୍ ସେ ଗାଡିଆ ନାରେ ଗୋଟେ ଲୋନ କରିଦେବେ।
ଉୁଁ।
ବୁଝିପାଇଲୁ ଯଦି ନଈ ବଡ଼ି ହେଲା ସେ ଲୋନ ଛାଡ଼।
ଓହୋ।
ହେଲା ମାଛ ଧ ଲୋନ୍ କରିବେ ମାଛ ଛାଡିବେ ନଈ ବଢି ହେଲା ମାଛ ପଳେଇଲେ ଆଉ। କିଏ କଁ କରିବ ଛାଡ଼।
ଅ ହୋ।
ସେଆ ମହା ଚାଲାଖି ଲାଗି ସେ ପା ସେ ଏ ସେଇ ଯୋଗୁ ହିଁ ନେଇଚ଼ନ୍ତି କଁ ପାଇଁଁ?
ଓହୋ ତାହେଲେ ଏମିତି ତାହେଲେ ହଉଚ଼ି ନା ସେ ଗାଳିଆ ଭାରଜା ତାହେଲେ ଏମିତି ମାଛ ଛାଡି କରିବା।
ହୁଁ।
ନଈ ବଢି ହବାଟା କଷ୍ଟ ପୁଣି ନଈ ବଡ଼ି ନ ହେଲା ଲୋନ ସୁଜିବାକୁ ପଡ଼ିବ ଆଉ।
ଯୋଉଠି ନହେଲେ କଁ ପାଞ୍ଚ ବର୍ଷ ସେ ନେଇଚ଼ନ୍ତି ପାଞ୍ଚ ବର୍ଷରେ ଥରେ କାଳେ ନଈ ବଡ଼ି ହବ ଥରେ।
ଓଃ ହୋ ପାଞ୍ଚ ବ ହେଇଥିବ ରଜ ନା।
ହୁଁ।
ନହେଲେ ସୁଜିବା ଆଉ। ମାଛ ଚାଷ ବି ଅଛି ନା ବିଜନେସ୍ କଲେ ହୁଅନ୍ତା । ବିଜନେସ୍ କଲେ ହୁଅନ୍ତା।
କଣ?
ବିଜିନେସ୍ ଟା କଲେ ହୁଅ
ହଁ ନଈବଢି଼ ଟା ହେଇଗଲେ ଥରେ ତାଙ୍କର ପଇସା ଉଠିଯିବ ସବୁ।
ଆଉ କଣ କରୁଚୁ ମାନେ ରଥଯାତରା ରେ କଣ ହଉଚ଼ି?
ନା ଆମ ଛୋଟ ରଥରେ ଇଏ କରିବା
ହୁଁ ଷ୍ଟ ତ ଇଏ କରିବା ସଜାଜି କରିବା ସୁଲ ଫୁଲ ଦରକାର
ଆଉ ଷୋହଳ ତାରିଖ ରଥଯାତ୍ରା କୋଡିଏ ତାରିଖ ଦଶ ତାରିଖରୁ ସଜ ସଜେଇଯଉ
ହୁଁ।
ଦଶ ତାରିଖ ସଜେଇଲେ ଛଅ ଦିନ ସଜା କେତେ ସଜୁଛୁ
। ଏଥର ଟିକେ ଭଲ ହେଇସ ଯା ଆଉ ଏଥର ଟିକେ ଭଲ ହେଇସା ଆଉ
ଏଇଥର ଭଲ କି ହବ?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
ସଜିବା କଣ ସଜିବା କଣ ରଥ ସବୁ ବର୍ଷ ବଡ଼ ହେଉଛି କି ବର୍ଷେ ଆଉ ବଡ଼ କଣ ହଉଛି କି?
ଓ ଆଉ ଖରା ହେଲାନି ଦେଖିବା କମ୍ପୁଟର ଯିବା ଏଇନା।
ଖରା ତ ଆଜି ହବ ଦେଖିବା କମ୍ପ୍ୟୁଟର ଯିବା ଦେଖିବା।
କମ୍ପ୍ୟୁଟର ଗଲେ କଣ କହନି ଏତେ ବାଟ ପେଲି ପେଲି ଯିବୁ ସେଠି ଜମା କେତ ପାଞ୍ଚ ଥର ଖଣ୍ଡେ କଥା ହେଇପାରିବୁ ସେଠି ପୁଣି ଲୋକ ପୋକ ଅଛନ୍ତି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
ଦେହ କଣ ହବ ପୁଣି ଆସିବାକୁ ପଡିବ
। ଆଁ ସେ ସେଇଆ କହିଥିଲା ବିଶାଳ କହୁଥିଲା ଯିବା ବିରିୟାନୀ ଫିରିୟାନୀ ବୁଝିକି ଆସିବା ସେ ଆସିଛି ଆଣିବାକୁ ତ
ବିରିୟାନୀ ପରା ହେଉଛି ଦୁଇଟା ବେଳେ।
ବୁଝିକି ଆସିଥାନ୍ତେ କେତେବେଳେ ହଉଛି ରାତିକି
ଆମେ ପା ଯାଇଥିଲୁ ଆମେ ଚାରି ଥର ପାଞ୍ଚ ଥର ଗଲୁଣି ଦିଟା ବେଳେ ହଉଛି ତର ବାରେଟାରେ ଷ୍ଟାର୍ଟ ହଉଛି ଦିଇଟା ରେ ସରୁଛି।
ଆ
ଏଗାରଟା ଏଗାରଟା ଦଶଟା ଏଗାରଟା ବେଳକୁ ଷ୍ଟାର୍ଟ ହଉଛି ହେଲା ତାପରେ ସରୁ ସରୁ ଗୋଟେ, ସାଢ଼େ ଗୋଟେ ହେଇଯାଉଛି ଆଉ।
ସିଏ କହୁଥିଲା ସାଢ଼େ ବାରଟା ରେ ବାହାରୁଛି ବିରିଆନୀ।
ନାଇଁ ଆମେ ଯାଇଥିଲୁ ସେ ଦିନ‌ ଶିବୁନା ଭାଇ କୁ ପଚାରିବୁ ଆମ ପା ଯାଇଥିଲୁ ସାଢ଼େ ବାରଟା ରେ ଆଣିବାକୁ କଲେଜ ରୁ। ସିଏ ମନା କଲା କହିଲା ଏବେ ସେ ଆରମ୍ଭ କରୁଥିଲା। ଆମେ ଯାଇଥିଲୁ ସାଢ଼େ ବାରଟାରେ ସେ କହିଲା ବିରିୟାନୀ ବଇଛି ବସ ଘଣ୍ଟାଏ ବସିଲେ ହେଇଯିବ। ତାହାଲେ ଥାଉ।
ହୁଁ।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
ତିଆରି କଲେ କରିବ କିଏ?
କରି ପାରିବାନି କଣ ହେଇଛି କି?
କରିପାରିବୁନି କଣ ହେଇଛି ଆଡ଼େ ଶୁଣୁ ସେପଟେ କଥା ହେବୁ କିନ୍ତି ଫେରେ?
ହୁଁ
ହେଲା ତମେ ଦି ଜଣ ତିନି ଜଣ ରହିବା ଦରକାର।
ଓହୋଃ ସିଏ ଯାଇକି ସିଆଡ଼େ କଥା ହଉ ହଁ ହଁ ଜଣେ ରୋଷେଇ କରିବ।
ସେଏ ସିଏ ମାନେ ଯ ଯାହା ପାଣି ଦ ନଥିବ ତାକୁ ସୋଧୁଥିବ ସିଏ
ହୁଁ ହୁଁ ହୁଁ ସତ କଥା ସିଏ ହବନି ବି ଘୋ ଘା ରେ ହେବ ଫିଷ୍ଟ୍ ଘୋ ଘା ହବନି?
ସେଇଆ।
ହଁ ହଁ ଫିଷ୍ଟ ଆଉ ପୁଣି ଏଇ ଟ୍ୟାକ୍ସ କରିଦେଲା ମୋର ମୋର ନୂଆ ଟ୍ୟାକ୍ସ ପଳେଇ ଆସ
ତୋର ତିରିଶଟା ଆଉ କଣ ଅଧିକ ଆସିବ ନା ଆମକୁ ଅଲୁଆ ଟାଇପ ଆସିବ।
ହୁଁ ଅଲଗା ଦେଖଥା ସିବ ମୋର ମୋଟା ଦେଖିଛ ନା ଗ୍ରୁପେ ଛାଡ଼ି ଅଲଗକାଟା ଶ ଶହ ବା
ଗୁପ ଗ୍ରୁପରେ। ହଁ ଗ୍ରୁପରେ ଶହେ ବାସ୍ତସ୍ତୋରୀ କେତେ କଥା ହେଇଛି ଭାବୁଛ ତମେ ତିରିଶଟା କଥା ହେଉଛ ସେ ଶହେ ବସସ୍ତୋରି।
ଏଇ କଥା ନୁହେଁ ସେଇଟା ସେଇଟା ଅଲଗା କଣ
ଓହୋ।
ଦି ହଜାର ଟଙ୍କା ସଟ ହେଇ ଛବିଶ ଟଙ୍କା। ଫୋନରେ ଏଇ ଏଇଟା ଯୋଉ ଆମେ କଥା ହଉଚେ ଏଇଟା କମେଣ୍ଟ କଲି ଏଟା ଚାରିଟା ଅଛି ତାର ଆଉ। ଆଉ ଯୋଉଟା ନୂଆ ଟାସ୍କ ସେରା କଂପ୍ଲିଟ୍ କରିଦେଇଛି।
ଶହେଟା କଂପ୍ଲିଟ୍ କରିସାରିଲେଣି।
ହୁଁ।
ନା ପ୍ରବଳ ପଇସା ଆସିବ ଆଉ।
ହୁଁ ଆସିବ ବା ତାର ଆଇଚି ବା ଫାଷ୍ଟ ତିନି ହଜାର ଟଙ୍କା ଆଇଥିଲା।
ଆଉ କଁ ଆଉ କଁ ବଇଚି ତ ଆଉ।
ହଁ ମ ମୁଁ ଏଇ ଏଇଠି ବଇଚି ଆଉ କଁ କରିବା। ଦେଖିବା ଏଇ ନା ବୁଲିବାକୁ ଯିବୁ କୁଆଡେ ଟିକେ ଦାନ୍ତ ୱାନ୍ତ ଘସିଦେବି।
କଣ କହୁଛୁ।
ଆଉ କଣ ମାନ୍ୟ କୋଉଠି ପଢା ହବ ମାନେ କୋଉଠି ଆଡମିସନ ହବ।
ଡ୍ରିମ୍ସ ରେ ବା।
ଡ୍ରିମ୍ସରେ। ଡ୍ରିମ୍ସରେ ଆଡମିଶନ୍ ହେଲେ ମାନେ ସେ କେତେ ବର୍ଷ କରିବ ଆଡମିଶନ୍ କଣ ଡ୍ରିମ୍ସରେ।
କେତେ ବର୍ଷ ପରେ ଆଡ଼ମିସନ୍ କରିବ।
ନା କେତେ ବର୍ଷ ହେଲେ ସରିବ ତାର।
ତିନି ବର୍ଷ ବା।
ହ୍ୟାଲୋ।
ତିନି ବର୍ଷରେ ସରିବ।
ତିନି ବର୍ଷ ରେ କୋର୍ସ୍ ସରିବ ଗୁଲିଆ ବି ସେମିତି କରୁଛି।
କିଏ? ଗୁଲିଆର ଗୁଲିଆ ସରିଯାଇଛି ବା।
ଏଇଟା ତିନି ବର୍ଷ ହେଇଯାଇଛି।
ଗୁଲିଆ ତିନ ବର୍ଷ ହଁ ଗୁଲିଆ ସଇଲାଣି ତିନ ବର୍ଷ ହେଇଗଲାଣି।
ଓହୋ ସେ ଗୁଲିଆ ରଖିଚି ସେକେଣ୍ଡ ହେଇଛି ବା ତାଙ୍କ କଲେଜରେ ତାହାଲେ ସେକେଣ୍ଡ ହେଲା ଗୁଲେଇ
ସେ ଗୁଲିଆ ବା ପଳେଇବ ଏ ବାଙ୍ଗାଲୋର।
ହୁଁ ବାଙ୍ଗାଲୋର କେମିତି ମାନେ କଣ ଜବ ଫବ ତା କ୍ୟାମ୍ପସ।
କ୍ୟାମ୍ପସ କି କଣ କେଜାଣି ମୁଁ ଜାଣିନି ଆ ଯିବ ତ ଏବେ ବାଙ୍ଗାଲୋର
ଗଲେ କିନ୍ତୁ ଭଲ।
ପଳେଇଲେ ଭଲ ବେକାରୀ ସମସ୍ୟା କ କମିଯିବ ଆଉ।
ଆପଣଙ୍କର ତ ଏଇ ପଇସା ପ୍ରବଳତା ଆପଣଙ୍କର ତ ପଇସା ପ୍ରବଳକି ନ ଗଲେ ତ ହବ। ତା ବାପା ଦଉ ନାହାନ୍ତି କିଛି ପଇସା ତା ବାପାର ପଇସା ପ୍ରବଳ ନୁହେଁ ଗୁଲେଇର
କଣ?
ତା ବାପାର ପଇସା ପ୍ରବଳ ନୁହେଁ।
ପଇସା ପ୍ରବଳ କାହାର ପଇସା ଦରକାର ନାହିଁ କହିଲେ ସମସ୍ତଙ୍କର ପଇସା ଦରକାର।
ହୁଁ ହୁଁ।
ହେଲା ଯେତେ ପଇସା ସେତେ ଲୋଭ।
ହୁଁ ହୁଁ ସେ ଦେଖନ୍ତୁ ମାଛ ଫାଛ ଧରିକି ଆଣିଛନ୍ତି କିଣିକି ବି ଆଣିପାରିବେ।
ଆମେ ନାଇଁ ତିନିଶହ ଚାରିଶହ ଟଙ୍କା କମେଇଲେ ଆମେ ଫିର୍ ଗପୁଚେ ବୋଲି ଫିର୍ ଆମକୁ ପଇସା ମିଳିବ ନା ଆଉ।
ମଣିଷର ଲୋଭ।
ଏଇ ଆମ ପାଖେ ବାରଶହ ଟଙ୍କା ଅଛି କିଛି ଖର୍ଚ କରିବାକୁ ଇଚ୍ଛା ହଉନି କମିଯିବ ପଇସା।
ବିଶାଲ ହଉଛି ଲୋଭ କରୁଚି ତାର ତା ତାର ରିଜେକ୍ଟ ହେଇଯାଇଚି ମାନେ ସେ ସମିତିଙ୍କ ରିଯେକ୍ଟ କରିଦେଇଛି।
ମୁଁ ତା ସାଙ୍ଗେ କଥା ହଉଛି କି ମୁଁ ସିଏ କଲ୍ କଲେ ମୁଁ କଥା ହଉଛି ସିଏ କଲ୍ କଲେ ରିଜେକ୍ଟ୍ ହବନି। ତୁ କଲ କଲେ ରିଯେକ୍ଟ୍ କରିଦେଉଛି।
ସିଏ କଲ ସେନା ସିବୁନାର ରେଜେକ୍ଟ କରିଦେଲା ସେଠି ମୋର ବି ରେଜେକ୍ଟ୍ କଲା ଜାଣି ଶୁଣି। ମୋର କିନ୍ତୁ ଆପସେଟ୍ ହେଇଗଲା।
ହୁଁ ସେଇଆ ତ ସୋଧିଲା ଜାଣି ଶୁଣିକା।
କାଲି ସୋଧିଥିଲା ଗୋଟେ ଜାଣିଛୁଣିକା।
ସେଇୟା ଧନ୍ ଧନ
କାଲି ସେଦିନ କ୍ଲୁବ୍ କୁ ଯୋଉ ହଁ କମ୍ପ୍ୟୁଟର ପାଖରେ ଗୋଟେ ଯୋଉ ଇଏ କରିଦେଲା କାଟିଦେଲା ହଁ। କାଟିଦେ କିନ୍ତୁ ସେଇଟା ହେଇଗଲା ଯାହାହଉ।
ସେଟା ହେଇଗଲା ତ ଫିର୍ ବିଶାଲୋ। ବିଶାଲା ମା ଚାଲି
ତ ହାଇଜିନିକି।
ଆଁ
ଭାରିଚାଳକ ତାର ରିଜିକ୍ଟ ହଉଚି ବୋଲି ସମସ୍ତଙ୍କର କାଟିଦଉଚି।
ସମସ୍ତିକର କାଟିଦଉଚି ମହା ଚାଳକ।
ଧନର କାଟିି ଧନ ଦ କରିଦ କନି ଧନର ପାଞ୍ଚଟା କପୁଟି କରିଦେଲେ ହେଇଯିବ।
ଦେଖି ତା ତା ପାଖରେ ବସିବୁ ହେଲାକୁ ମାନେ କାଟିବ ଦେଖିବୁ କେମିତି କା ଜମା କାଟିପାରିବନି। ଦୂରେଇ ପଡିଲେ କୋଉଚି ବାହାନା କରିଦେଉଛି ଗୋଡ ଧଉଥିଲି ହା
ହଉ ରଖୁଛି ହେଲା ହଉ।